ହ୍ୟାଲୋ‌। ହ୍ୟାଲୋ।
କଣ ସୁଭା ଯାଉଚି କି ନାଇଁରେ। ହୁଁ, ହୁଁ, କଣ କରୁଚୁ କିରେ? ହଁ ହୁଁ ଆ
ହୁଁ, ହୁଁ,।
ଓହୋ, ଖାୟା ପିଇଆ କଲୁ?
ହଁ
ହଁ, ମୁଁ ବି ତ ଜଷ୍ଟ୍- ଟେକେ ପୂର୍ବରୁ ଖାଇକି ଆସିଥିଲି ଆଉ।
କଣ ଖାଇଲୁ?
ଏ ଆମର ପଖାଳ ଭାତ ତ ଟିକେ କରିଥିଲେ, ପଖାଳ କରିଥିଲେ। ସେପଟେ ଭଜା କଣ ପାମ୍ଫଡ ଟିକେ, ଆଚାର ଟିକେ, ଜାଣିଛୁ ଆଉ। ଜନ, କଣ ଚାଲିଛି ଆଉ। ଏଇ ଟାଇମ୍ ରେ ତ ପଖାଳ ଫେମସ ନାଇଁ ଏବେ ସିଜନ ପଳେଇବ ଧୀରେ ଧୀରେ।
ସେ ଯେ ସେ ପଳେଇବ ଏବେ
ହଁ। ହଉ ଯେତେଦିନ ଅଛି ସିଜନ ସେଦିନ ଖାଇଦବା ଆଉ ନା କଣ?
ହଁ ହଁ।
ଆଉ ତୁ ଖାୟା ପିଆ ସରିଲାଣି?
ହଁ ଖାଇକି ଶୋଇଚି।
ହୁଁ, କଣ ଖାଇଲୁ?
ଏ ଆମର ଏଇ ପଖାଳ ପଖାଳ, ଆଉ ଡାଲି, ଶାଗ, ତରକାରୀ
ଉଁ ହୁଁ।
ହଁ
ହଉ, ହଉ। ମତେ ଥଣ୍ଡା ଲାଗିଗଲା ନା କଣ ସୁଁ ସୁଁ ହଉଛି ମୁଁ।
ଓହୋ।
ଆଉ କେବେ ଆମର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଯାଇଛ ନା ନାଇଁ?
ଖୋର୍ଦ୍ଧା ନାଇଁ ଯାଇଛୁ? ହଁ ମଝିରେ ଯାଇ ମୁଁ ଯାଇଚି କିନ୍ତୁ ମୁ ବୁଲିିନି କୁଆଡେ। ଏ ଯାଇଥିଲା, ଯାଇଥିଲା, ଆ ଯାଇଥିଲ। ଆମେ ତ ଯାଇଥିଲେ ବୋଧେ ଆଉ। ଖୋ - ଖୋର୍ଦ୍ଧା ଭିତରେ ଭୁବନେଶ୍ଵର ପା?
ହଁ ପରା।
ଆ ଯାଇଛି ଯାଇଛି, ତାପରେ ଆମର ମାଉସୀ ଘର ହଉଛି ଖୋର୍ଦ୍ଧା। ଚିଲିକା ରୁ ଗୋଟେ କେତେ କିଲୋମିଟର ହବ ଯେ ସେ ପାଖା ପାାଖି ଆଡକୁ
ଓହୋ।
ହାଲୋ। ଏବେ ତ ତାପରେ ଏବେ ତ କେଦିନ ତଳେ ଆମେ ତ ଯାଇଥିଲେ ଭଲ ଖର୍ଦ ଦା ଗଲୁ, ଚିଲିକା ଗଲୁ, କାଳିଜାଇ ମନ୍ଦିର ବଲିଲୁ କାଳୀଯାଇ ମନ୍ଦିର, ସେ ପୁରା ସମୁଦ୍ର ମଝିରେ ରହିଲା ଭଳିଆ ଲାଗୁଚି ସେଟା ଗୋଟେ ଦୀପ ଭଳିଆ ହୁଁ ଏପଟ ଦେଖିଲେ ନା ସେପଟ ଓ ଆଖି ଦେଖାଯାଉନି। ଏତେ ଦୂର ହେଇଯାଉଛି ଯେ, ବହୁତ ଦୂରରେ ଯାଉଛି ଏଇଟା
ହୁଁ
ପାଖାପାଖି ପାଣି ରେ ଗଲେ ଚାଳିଶ ମିନିଟ ଘଣ୍ଟାଟେ ଖଣ୍ଡେ ଲାଗୁଛି ଖାଲି ବଟ ରେ ବସିକି ଯିବୁ ହେଲେ ନୌକାରେ ସେ ପୁଣି, ସେ ଇଏ ନୌକା ଅ ବିଦ୍ୟୁତ ଚାହିତା ନୌକା ଫୁଣି, ମେସିନ ବାଲା। ନର ଏ ଯୋଡା ନ ହାତରେ ଚଲଉଛନ୍ତି ସେଇ ନୌକାରେ ଗଲେ କେତେ ଟାଇମ୍ ଲାଗିବ?
ସେଇଟା ଆହୁରି ବେଶୀ ଟାଇମ୍ ଲାଗିବ।
ହଁ ପରା।
ହୁଁ।
ଯାାଇଛୁ କି ନହିଁ କେବେ?
ହଁ।
ଆଛା ତୁ ବି ତ ନେଇଥିଲୁ ମତେ। ହୁଁ ହଁ ହଁ ଠିକ ଠିକ ଠିକ।
କାଳି ଯାଇ ତାରା ତାରିଣୀ ପୀଠ କବେ ଯାଇଛୁ।
ତାରା ତାରିଣୀ ନାଇଁ ଆମ ଘରେ ଯିବେ ବୋଲି କହୁଥିଲି ମଝିରେ। କାଇଁ ଯାଇ ନାହାନ୍ତି ତୁ ଯାଇଚୁ କି।
ନାଇଁଗରା ମୁଁ ବି ଯାଇନି ସେଟା ଗଞ୍ଜାମ ଜିଲ୍ଲାର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଆଉ।
ହଁ ଆମ
ସବୁଆଡୁ ବସ ରେ ବି ପଠଉଛନ୍ତି।
ହଁ ତାରା ତାରାଣୀକୁ ଭୋଗ କରିଥାଉଛନ୍ତି ବସ ରେ।
ହଁ ଯିଏ ଯାହା ମାନସିକ ରଖିଥାଉ ସେଟା ପୂରଣ ହେଲେ ବସ ରେ ବି ପ। ପଉଠାଉଛନ୍ତି ପୁଣି ଲୋକମାନେ।
ହୁଁ ମୁଁ ବି ସେଟା ଶୁଣିଛି ଦେଖିବା। ସେଆଡେ ବି ଗୋଟେ କେବେ ଟ୍ରିପ ଗୋଟେ ପକେଇବା। ନା ଶୁଣ ସେଆଡେ ପକେଇଲେ ଭଲ ହବ ସରିଲା।
ହଁ
ସିଆଡେ ଯାଇନେ ତାପରେ ଆହୁରି ଅଛି ଜାଗା।
ହଁ।
ଆ୍ଞ
ଗୋପାଳପୁର ଅଛି ଆମର ଗଞ୍ଜାମ ରେ।
ଯାଇର ଏଇଟା ଯିବା କେବେ ଗୋଟେ ଏବେ କେବେ ଗୋଟେ ଯିବା।
ହଁ।
ଏତର ନ ଶୀତ ନ ଆସୁ ଗୋହପାଳ ପୁର ଯିବା ନହେଲେ ଦିନେକିଆ ଗୋଟେ ଟ୍ରିପ ଟା ପକେଇବା ଳ ପଡୁଥିବା ଗାଧା ଗାଧେ ପଳିବା ଅଞଜାର କରିବା ଆସିବା। ନା କଣ କରୁଛ? ତାେଲେ ତାଉ କୁଆଡେ? ହଁ।
ସାଉଣ୍ଡ ହଉଚି
ଚନ୍ଦନ। ହଲୋ କଣ ହେଲା କି ରେ?
ହଁ।
ବୋଲେ ଠିକ ଅଛି ତ ଠିକ ଶୁଭା ହଉଛି
ହଁ ହଁ।
ହଁ ହୁଁ।
ଆଉ ଋଶିକୁଲ୍ୟା ଇଏ ଗୋଟେ ଅଛି।
ଆସ କଲ ଅ ଦେ
ହଁ ସେ ମୁହାଣ ରେ ଗଲେ ସେଠି ସବୁ ସେ ଏ ଆମର କୁପଡ ସାଇଡ ଯେ ଗଞ୍ଜାମ ଜିଲ୍ଲାରେ ଯାଉଛି ବାକି। ସେଠ ସେ କଇଁଚ ମାନେ ସବୁ ଆସୁଛନ୍ତି।
ଏ ହଁ ରେ ମୁଁ ବି ଶୁଣିଥିଲି ହୁଁ।
ଶୀତ ଦିନ ଗଲେ ସେଠେ
ସେ କଇଁଛ ଅଲିଭରିଡଲେ କହିଛ
ହଁ।
ହୁଁ। ନାଇଁ କେବେ ଗୁଟେ ଯିବା ସେପଟ ଏପଟ ରୋଷି କୋୋଲିଆପଟ ଟେ କେବେ ଗୋଟେ ଯିବା ତୋ ପାଇଁ ବ ସେଆଡେ ଟିକେଆଡେ ସମୁଦ୍ର ବି
ସମୁଦ୍ର ତ ସବୁ ଦେଖିଛିବୁ ତାପରେ କଇଁଚକୁ କଇଁଚ ଦେଖୁ ତୁ ଅଣ୍ଡା ଦେଇକ ଦେବା କ ଆସିଥିବେ
ହୁଁ ଗୋଟେ ଅଲଗା ଲାଗିବ ସେଟା ଦେଖିବା ପାଇଁ। କଇଁଛ ପୁରା ସମୁଦ୍ର ଥରେ ଖାଲି କଇଁଛ ଫୁଲ ହେଇଥିବେ ଚାରିଆଡେ
ହଁ ହରା।
ହୁଁ ଦେଖଥିଲେ ଖେଳିବ ଖେଳିବି ହବ ଟିକେ
ହଁ ଧରିକି ଟୁ ଫଟୋ ଫଟ ବି ଉଠ
ହ ହଁ ନ ସପତା ସେଦ ନୂଆ ମଜା ଏଟା ଗୋଟେ ହାତରେ ନାଇଁ ଅବଶ୍ୟ କଇଁ ତ ସେଇଟା ବଡ଼ ବଡ଼ କଇଁସ ଆକ ଅଲିଗ ିଲେ କଇଁସ ବହୁତ ବଡ଼ ଦେଖାହେଉଛି।
ହଁ।
ଆରେ ଆଉ ଧରିକିନା ଫଟୋ ଫଟ ଉଠେଇବୁ ବୁଲୁ ଆସୁ ଅଲଗା ଅଗା ଲାଗିବ।
ପ୍ରକୃତି ସହିତ ଗୋଟେ ଭଲ ଇଏ ଆଉ।
ହୁଁ। କଣ କହୁଛୁ ଯିବା।
ହଁ ଯିବା।
ଏଡା
ସେମାନେ ସବୁ ଶୀତ-ଶୀତ ଦିନରେ ସବୁ ଆସୁଛନ୍ତି।
ହଁ ଏଠି ଆକ ଶୀତଦିନ ତ ଆସିବ ତାପରେ।
ହଁ।
କୁପଡ ଆଡେ ଏ କୁପଡ ଆଡେ ପଡୁଛି କିରେ ଏଇଟା କେତେ ବାଟ ପଡୁଛି?
ଆମର ଇଏଟା?
ହୁଁ
ଅଲିବ୍ରିଡଲେ କଇଁଛ ଯୋଉଗୁଡ଼ା ଋଷିକୁଲ୍ୟା।
ହୁଁଁ ଋଷିକୁଲ୍ୟା ନଦୀ କୂଳରେ ପରା।
ହଁ। ଏଟା ଗଞ୍ଜାମ ଜିଲ୍ଲାରେ ପଡୁଛି।
ଓ ହୋ।
ହ୍ୟାଲୋ।
ହୁଁ।
ଗଞ୍ଜାମ ଜିଲ୍ଲାରେ ପଡୁଛି ଯେ, କୋଉଠି ପଡୁଛି ଯେ
ଏଇଟା ପଡୁଛି ଆମର ଆ ହ ବ୍ରହ୍ମପୁର ଗଲା ବେଳକୁ-ଏପଟ ସାଇଡ ଗଲେ ଠିକ ହବ। ଆମର- ଆମର ବଞ୍ଜନଗର ଗଲୁ ଭଞ୍ଜନଗର ଆସ୍କା ଯିବୁ
ହଁ।
ଆାସ୍କା ରୁ ସେପଡକୁ ଗଲେ ଆମର ଚିଲିକା ପଡି ଯାଉଛି ରାଇଟ ସାଇଡ ରେ ଗଲେ।
ହଁ।
ଆସ୍କାରୁ ଆଉ ଗୋଟେ ଏ- ଆସ୍କା ରୁ ସିଧା ଯାଇକିନା ଲେଫ୍ଟ ନେଇକିନା ଲେଫ୍ଟ ଲେଫ୍ଟରେ ଯିବୁ ବୋଲେ ଚିଲିକା ପଡୁଛି।
ହଁ।
ଆଉ ସେ ଲାଷ୍ଟ ଯୋଉ ଲେଫ୍ଟରୁ ଲେଫ୍ଟକୁ ଚିଲିକା ବୁଲୁଛନ୍ତି ସେ ସିଧା ମେନ ରୋଡରେ ଯୋଉ ବୋଲେ ଆମର ଏଇପଟେ ଋଷିକୂଲ୍ୟା ପଡୁଛେ।
ଓ ହୋ।
ନହେଲେ ତୁ ଚାହିଁବୁ ବୋଲେ ଚିଲିକା ବି ବୁଲିକିନା ଋଷିକୂଲ୍ୟା ବି ଯାଇପାରିବୁ।
ହଁ ଗୋଟ ଥରରୁ ଦିଇଟାଯାକ ହେଇଯିବ।
ହଁ, ସେ ଆମର ଛତ୍ରପୁର ପାଖରେ ଋଷିକୂଲ୍ୟା ପଡୁଛି।
ଛତ୍ରପୁର ପାଖରେ? ଓ ହୋ।
ଦତି ହବ ବୋଲେ ଯିବା। ଛତ୍ରପୁର ଯିବା ଛତ୍ରପୁରରେ ଫ୍ରେସଫ୍ରେଶ ହେଇକିନା ସିଏ ସେ ସେ ତାମ୍ପରାର ତାମ୍ପରା ଲେକର ଟିକେ ଆଗକୁ ଗଲେ ହଁ ଅ ପଡୁଛି ଆମର ଋଷି କଲ୍ୟା।
ଓହୋ, ଏମତି ସବୁ କଥା।
ହୁଁ, ଏ ହେ ତାମ୍ପରା ଲେକ୍ କହିଲେ ତ ଏଇ ପାଖାପାଖି ଜିରାଙ୍ଗ ବି ଥିବ ବୋଧେ ତ।
ହଁ ବୋଧେ ତ ସେ ସେଠୁ ଗୋଟେ କେତେ କିଲୋମିଟର ହବ।
ରହିଥା ରହ ଦେଖିବା ନହେଲେ ଯଦି ହବ ବୋଲେ ଏଥର ହୁଏତ ଜିରାଙ୍ଗ ଯିବା ଜିରାଙ୍ଗ ଯା ଜିରାଙ୍ଗ ଯାଇକି ଋଷିକୁଲ୍ୟା ପଳେଇବା ନହେଲେ।
ଆମର ଋଷିକୁଲ୍ୟାଠୁ କୋଉ ପାଖରେ କହିଲୁ ଗୋପାଳପୁର-ଉ-ଉ ସାଇଡ୍?
ଶୁଣେ ଶୁଣେ ଶୁଣେ, ଋଷକୁଲ୍ୟା ହେଉଛି ଆମର ଆମର ହେଉଛି-ଇ-ଇ-ଇ ଅ-ଅ-ଅ-ଅ ଚିଲିକା ଯୋଉଠେ ସରୁଛି ଚିଲିକା ଲେକ୍ ଯୋଉଠେ।
ହଁ ଚିଲିକା ଯୋଉଠି ସରୁଛି।
ତଳ ଆଡେ ତଳ ଆଡେ ଦେଖେ ଚିଲିକା ଲେକ୍ ଟା ଯୋଉଟେ ତଳ ଆଡେ ସରୁଛି।
ହଁ,
ତଳ ଆଡ଼େ ସରୁଛି ସେ ତଳ ଆଡେ ଗୋଟେ ନଦୀ ଟେ ମିଶିଛି।
ହଁ ହଁ,
ଚିଲିକାର ଚିଲିକା ତଳକୁ ଟିକେ ଗୋଟେ ନଦୀ ଟା ମଶୁ ସେଇଟା ହେଉଛି ଋଷିକୁଲ୍ୟା ନଦୀ।
ଓହୋ,
ଋଷିକୁଲ୍ୟା ନଦୀ ସେ ଋଷିକୁଲ୍ୟା ନଦୀରୁ-ଉ-ଉ ଟିକେ-ଏ-ଏ-ଏ ଏପଟ ସାଇଡ କୁ ଆସିଲେ ଆମର ଟାମ୍ପରା ଲେକ୍ ପଡୁଛି।
ହୁଁ ହୁଁ,
ପାଖାପାଖି ଅଛି ଜାଗା ଜାକ ନାଇଁ କିି?
ହଁ-ଅ-ଅ, ହଉ ଠିକ ଅଛି ମୁଁ ଦେଖୁଛି ତ କୋଉଠି ପଡୁ
ହଉ ଠିକ୍ ଅଛି ମୁ କଟିଲି ଟିକେ, ହୁଁ।